ହାଲୋ
ହ୍ୟାଲୋ କଣ କରଛନ୍ତି
କିଛି ନାହିଁ ବସିଥିଲି ଆପଣ କଣ କରୁଛନ୍ତି?
ଏଇଠି ମୁ ଚା ପିଉଥିଲି ଆଉ ବର୍ଷା ହଉଛି ନା ନାଇଁ?
ହଁ ବର୍ଷା ହଉଛି ଆପଣଙ୍କର ସେଠି ବି।
କଁ କହିଲେ?
ସେଠି ବର୍ଷା ହଉଛି କି ନାଇଁ।
ନାଇଁ ନାଇଁ ଛାଡିଲାଣି ଏପଟେ ହଉଥିଲା ନା ବଟ୍ ଏବେ ହଉନି ଆଉ
ଓହୋ ଆପଣଙ୍କ ଘର କୋଉଠି?
ଘର କହିହବନି ପା ଏପଟେ ଆମର ତାଳଚେର୍ ସାଇଟ୍ ଆମର
ଓହୋ।
ଆଉ କଣ ଖାଇଥିଲେ ଦିନରେ ଆଜି।
ଆଜି। ଭା-ଭାତ ଡାଲି ତରକାରୀ ଖଟା ଆଉ ଭେଣ୍ଡି। ପାମ୍ପଡ଼ ଆଉ ଘରେ ମାଛ ଆଉ ଚିଙ୍ଗୁଡ଼ି ହେଇଥିଲା।
ତମେ କଣ ଖାଉନ।
ନା।
ଆଇଁଷ ଖାଅନି
ନା
କେବେ ଖାଉନି ନା ନାଇଁ ଛାଡି ଦେଇେଇଛ ଏବେ
ଛାଣି ଦେଇଛି ଏବେ।
ଉୁଁ କଣ ପାଇଁ କିଛି କାରଣ।
ହୁଁ ନା ସେମିତି ଆଉ
ଉଁ ଆଉ ଏବେ ଚା ଫା ପିଉଛୁନ୍ତି ନା ପିଉନାହାନ୍ତି?
ମୁଁ ଚାପ ଫା ପିଏନି ମା ଉଁ ପିଅନ୍ତି କିନ୍ତୁ ଏବେ ପକୋଡ଼ି ଛାଣିଥିଲେି ପକୁଡ଼ି ଆଉ ଆଉ ମୁଢି ଖାଇଲୁ ଆଉ ଚଟଣି।
ଉୁଁ ହୁଁ ଆଉ ବାସ୍-ବାହାହେଇନାହାନ୍ତି ନା ପାଠ ପଢୁଛନ୍ତି କଣ?
ହଁ ମୁଁ ପାଠ ପଢୁଛି ପ୍ଲସ୍ ଥ୍ରୀ ସରିଛି ମୋର ଏବେ ପିଜି କିଇବି
ଆଚ୍ଛା। ତାହେଲେ ନୁ ପଢିବା ବୟସ ଚାଲିଛି ତମର ଆଉ ଉ ହୁଁ ହୁଁ ହୁଁ କଣ ଆଗକୁ କଣ କରିବେ ବୋଲି ଭାବିଛନ୍ତି?
ପଢାପଢି ସରୁ ତାପରେ ଦେଖିବା ଜବ୍ ପାଇଁ। ଜବ୍ କରିବା ପାଇଁ ତ ଇଚ୍ଛା ଅଛି। ହୁଁ ଉଁ ହୁଁ ହୁଁ ଆପଣ କଣ କରନ୍ତି?
ମୁଁ
ଉଁ ହାଲୋ ହୁଁ
ମୁଁ ମୋ ଦିଦି ପୁଅ ଅଛନ୍ତି। ବ- ବଡ଼ ହେଲେଣି ବଡ଼ ହେଲେଣି ବୋଲେ ଜଣେ ଥ୍ରୀ କ୍ଲାସ୍ ପଢୁଚି ଜଣେ ଏଲ୍ କେଜି ପଢୁଚି। ଦୁଇଟି ପୁଅ।
ଓହୋ।
ହୁଁ। ଆଉ କଣ ସବୁ ଘରେ କିଏ କିଏ ଅଛନ୍ତି ସବୁ?
ବାପା ମା ଭାଇ ଭଉଣୀ। ଉଁ ମୁଁ ମୋ ବଡ଼ ମୋ ଭାଇ ତାପରେ ମୋ ଭଉଣୀ
ତମେ ବଡ?
ହଁ।
ଆଚ୍ଛା ତମେ ବଡ ମାନେ ପ୍ଲସ ଟୁ ପଢୁଚ ମାନେ ଭଉଣୀ ମାନେ ଆହୁରି ପାଠ ପଢୁଥିଲେ ତଳେ
ହଁ ହଁ।
ଉଁ ହୁଁ। ଏକାଠି ସବୁ ଆସୁଛି ଆଉ ଭଉଣୀ ର?
ଭଉଣୀର ପ୍ଲସ ଟୁ।
ଉଁ ହୁଁ ତାହେଲେ ଭଲ ଆଉ। ଭଲ ଏନୁ ଚାଲିଚି ଆଉ ଆମେ ହିନ୍ତି ଆମର ଆମେ ଯେ ଆମେ ହଉଚୁ ତିନି ଭଉଣୀ ଗୋଟେ ଭାଇ ଆମେ ବି ଯେତେବେଳେ ବାହା ସା ବାହା ସାହା ହେଇନଥିଲୁ ବହୁତ ମଜା ହୁଏ। ମାଡ଼ ଗୋଳ ତ ଡେଲି ହୁଏ ହେଟା ତ କମ୍ପଲସରୀ ମାଡ ଟା କେବେ କମିବନି ଆମ ଆମ ଭିତରେ କିନ୍ତୁ ମଜା ବି ହେତିକି ହୁଏ ନାଇଁ ନି ନିଜ ନିଜ ଭିତରେ ଗୋଟେ ଭଉଣୀ ଭଉଣୀ ଭିତରେ ବଣ୍ଡିଙ୍ଗ ଥାଏ କିନ୍ତୁ ଛୋଟ ଛୋଟ କଥାକୁ ବି ମାଡ ହଉ ମତେ ବହୁତ ମାରନ୍ତି ସାନ ବୋଲି। ସେମାନେ କିନ୍ତୁ ମୋ ଭାଇ ମତେ ମାରେନି ସାନ ବୋଲି ସେଇଠି ମତେ ବେଶୀ ଭଲ ପାଏ ତ ସିଏ ମାରେନି କିନ୍ତୁ ଭଉଣୀ ମାନେ ସବୁବେଳେ ମାଡ ଗୋଳ।
ଓହୋ।
ମୁଁ ହେଇ ସ୍କୁଲ ସମୟରେ ଟିକେ ମାନେ କଣ କହିଲ ପାଠ ପଢିବାରେ ଧ୍ୟାନ ଦିଏନି ଆଉ ମାନେ କିଏ ମତେ କଣ କାମ ବତେଇ ଦେଲେ କରିଦିଏ କି କୁଆଡେ ପଳାଏ ମତେ ଡାକିଦେଲେ ହେଇଥିପାଇଁ ଆମ ଘରେ ମତେ ମୋ ମାଉସୀ ଘରେ ପଠେଇ ପ ପଢିବାକୁ ଛାଡି ଦେଇଥିଲେ।
ହଁ।
ମାଉସୀ ଘରେ ମାନେ ପୁରା ଗାଁ ଭି ତରଡା ପୁରା ମାନେ ଜିନ୍ତି ମାନେ ଏଟା ବହୁତ ମାନେ ଗାଉଁଲି ଟାଇପ୍ ର ଆଉ।
ହଁ ହଁ।
ହେଠେ ମୋର ତିନି ବର୍ଷ ବିତିଗଲା ଚାରି ବର୍ଷ ସେଥିପାଇଁ ଆ ଆଉ କେବେ ହଷ୍ଟେଲ ଫଷ୍ଟେଲରେ ରହିକି ମୁଁ ପଢିଲିନି। ମତେ ଭଲ ଲାଗିଲାନି ଯେହେତୁ ଏତେ ଦିନି ଛାଡିକି ଘରେ ରହିଲି ମାଉସୀ ଘରେ ଆଉ ମତେ ଯେତ୍ ମତେ କହିଲେ ତୁ ଗର୍ଲସ ହଷ୍ଟେଲ ରହ ମିସ୍ ହଷ୍ଟେଲ ରହ ଯୋଉ ପାଠ ପଢ ନା ମୁଁ ହେଇ ପାଖ କଲେଜରେ ଯିବା ଆସିବା କରିକି ମୋର ଯାହିତାଇକି ଚଲେଇଦେଲି। ମୋର ପ୍ଲସ ଥ୍ରୀ କମ୍ପ୍ଲିଟ୍ ହେଇଚି।
ଓହୋ ଆଉ ଆଗକୁ ପଢି ନାହାନ୍ତି?
ନା ଆଗକୁ ବି ମୁଁ ଧ୍ୟାନ ଦେଲିନି ହେନ୍ତି ପାଠରେ ବେଶୀ ସି ବେଶୀ ଏମିତି ହୁଏନି କମଜୋର୍ ଟିକେ ଧ୍ୟାନ ଦେଇଥିଲେ ଆକଚୁଲି ହେଇଥାନ୍ତା ଟିକେ ଏବେ ବି ଭାବୁଚି ଏବେ ଭାବୁଚି ଯଦି ନାହିଁ ଆଉ ଟିକେ ବିଥାନ୍ତି ହେଇ ସମୟ ତ କେହି ଭାବନ୍ତିନି ସବୁ ଜିନିଷ ଟା ପରେ ଭାବିଲା ବେଳୁ କିଛି ନ ଥାଏ ହେତେ ନୁହେଁ ଯେ ମୁଁ ଗଧଡି ଆଜି ଯାଏ ମାନେ ଚଳିବ ଯେତ୍ ହେତିକି ମୁଁ ପଢୁଚି ମୁଁ କହିଲି ବା ମୁଁ ଯଦି ଆଉ ଟିକେ ହେନ୍ତି ଧ୍ୟାନ ଦେଇଥାନ୍ତି ଆଉ ଟିକେ ଅଧିକ ହେଇଥାନ୍ତା। କିନ୍ତୁ ସବୁବେଳେ ସାଙ୍ଗସାଥି ଖାଇବା ପିଇବାରେ ପଳେଇଲା ଦିନ ଆଉ।
ହୁଁ ହୁଁ ହେଁ ହେଁ। ଆଉ କୋ ମାନେ କୋଉ ଓନର୍ସ ଟା ନେଇଥିଲେ ପ୍ଲସ୍ ଥ୍ରୀରେ?
ପ୍ଲସ୍ ଥ୍ରୀରେ ମୋର ମଁ ମୁଁ ଆର୍ଟସରେ ଥିଲି। ଆର୍ଟସ ରେ ଆସେ ଏମିତି ମାନେ ହେତେଳେ ଧ୍ୟାନ ଦେଇନି କେବେ ପାଠ ପଢାକୁ ମୁଁ ଆକ୍ଚୁଆଲି ଯାଏ ମୁଁ କଣ କହିଲ ମୁଁ ଯେତେବେଳେ ଏଠିକି ଆସିଲି ମୁଁ ମାଉସୀ ଘରୁ ଟେନ୍ଥ୍ ସାରିକି ସେତେବେଳେ ଏଇଠି ମୋର କେହି ସାଙ୍ଗ ନଥିଲେ ଆଉ ଯୋଉ ସାଙ୍ଗ ସବୁ ସ୍କୁ ସ୍କୁଲରେ ପଢୁଥିଲେ ସେ ଆମ ଆମର ଆଉ ଗୋଟେ ଜାଗାରେ ଘର କିଣିକି ରହିଲେ। ତ ହେଠି ସବୁ ନୂଆ ହେଇଗଲେ ତ ସେମାନଙ୍କ ମିଶିବା ଚକର୍ ରେ ମୁଁ ବିଶ୍ଵାସ କରନ୍ତୁ ବହି ବି କେବେ ଆଡେଇନି ସେମାନଙ୍କ ସହିତ ମିଶିଲି ପା ସେ ମୋ ସାଙ୍ଗ ଯୋଉ ହେଲେ ସବୁ ସେଇ ଟାଇପ୍ ର। ଗୁପ୍ ଚୁପ୍ ଖାଇବେ। ଟିକେ କ୍ଲାସ ଗୋଟେ ଦିଟା କରିବେ କି ନାଇଁ ବୁଲାବୁଲି କରିବେ ଆସିବେ। ମୁଁ ତାଙ୍କ ସହିତ ଯେହେତୁ ପଡିଗଲି ମୁଁ ସେତେବେଳେ ପ୍ଲସ୍ ଥ୍ରୀ ଥାର୍ଡ ଇୟର ବଳକୁ ଚେଷ୍ଟା କଲି ନାଇଁ ସେ ସାଙ୍ଗମାନେ ଦି ତିନି ଜଣ ବାହା ହେଇ ପଇଲେ ମୁଁ କହିଲି ନାହିଁ ମୋ ପାଠ ପଢିଲେ ଯିବ ଆଉ ହେତେବେଳକୁ ପାଠ ଅଛି ଚାରି ବର୍ଷ ତ ଅଲ୍ରେଡି ଯାଇ ସାରିଲାଣି। ଆଉ ପାଠ ନାହିଁ ହୁଁ ହୁଁ ହୁଁ ତା କେବେ ଧ୍ୟାନ ଦେଲି ତଥାପି ମାନେ ନାହିଁ ପାସ୍ କଲି
ହଁ।
ମିତି ଆଉ ଏନଜୟ କଲି କିନ୍ତୁ ପାସ୍ ପାସ୍ ହେଇଗଲା ଖାଲି ଆଉ କାନ୍ଦୀ ଆସି ରହିଲାନି ନମ୍ବର
ହୁଁ ହୁଁ କେବେ ଆପଣଙ୍କର ପ୍ଲସଥ୍ରୀ କମ୍ପ୍ଲିଟ ହେଲା
ମୋର ହେଲା ଦୁଇ ହଜାର ଦଶ ଏଗାର।
ଓହୋ।
ହଁ।
ମାନେ ବହୁତ ଆଗରୁ ହେଇଛି ନା।
ହଁ ହଁ ହଁ ବହୁତ ଆଗରୁ ସେ ମୋର ପ୍ଲସ୍ କଣ କହିଲ?
କୋଉ କଲେଜ ରେ ପଢୁଥିଲ?
ମୁଁ ଏଇ ହିନ୍ଦୋଳ ପଟେ ଖଜୁରିଆ କଟା କଲେଜରେ ପଢୁଥିଲା। ମୁଁ ମୁଁ ପୁରା ପ୍ଲସ୍ ଥ୍ରୀ ପରେ ଆଉ କିଛି କଲେନି ମୁଁ ପ୍ଲସ୍ ଥ୍ରୀ ପରେ କମ୍ପ୍ୟୁଟରୁ କରିଥିଲି। କମ୍ପୁଟର କଲା ପରେ ଆଉ କିଛି ଏମିତି ଧ୍ୟାନ ଦେଲେଣି ତ ତଥାପି ସେଠି ପରୀକ୍ଷା ଓଟିଭି ପରୀକ୍ଷା ଦେଇଥିଲି। ଏଜାମ ଦେଇଥିଲି ହେ ଏତେ ଯାଇଥିଲି ଆଉ ଗୋଟେ ମାନେ ଇଏରେ ଖୁସିରେ ଆଉ। ହେଲାନି ହୁଁ। ଏମିତି ଆଉ।
ହୁଁ ଆଉ କେବେ ବାହାଘର ହେଲାଣି ଆପଣଙ୍କର?
ମୋର ନଅ ବର୍ଷ ହେଇଗଲା ଏଇଠି ମୋର ପହର ଦିନ ଆମର ଏଇ ଗୁରୁବାର ଦିନ ମୋର ଆନିବର୍ଷରି ଥିଲା ଯୋଉଟା କି ଆମେ ଯାଇ ଯାଇଥିଲୁ ଭୁବନେଶ୍ଵର ବୁଲାବୁଲି କରିକି ଛୁଆ ପିଲା ତ ଆମେ ଆମେ ଚାରି ଜଣ ବାପ ମୋର ପୁଅ ଦିଟା ଆଉ ଆମେ ହଜବ୍ୟାଣ୍ଡ ୱାଇଫ୍ ଯାଇଥିଲୁ। ବୁଲାବୁଲି କରୁ ଖାଇଲୁ ପିଲୁ ଆସିଲୁ ଆଉ ଆଉ କିଛି ତ ହେମିତି କରିପାରିବୁନି ଏତିକି କରିି କରିକି ଆସିଲୁ
ହଁ ହଁ। ଘରେ ଏବେ କିଏ କିଏ ଅଛନ୍ତି?
ଘରେ ଆମେ ଆମର ଯୋଉ ମାନେ ମାନେ ହଉଛନ୍ତି ତିନି ଭାଇ ଆମେ ତିନି ଜଣ ବୋହୂ ତା ସହିତ ଶାଶୁ ଶ୍ଶୁର ସମସ୍ତଙ୍କ ଦୁଇ ଦୁଇଟି ସେମାନଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ମୋର ଦୁଇଟି ପୁଅ ସେମାନେ ଚାରିଜଣ ଗୋଟେ ପୁଅ ଗୋଟେ ଝିଅ ଦି ଜଣ ଜାଙ୍କର ଆଉ ମୋର ଦୁଇଟି ପୁଅ ଏମତି ମିସିକି ଛଅଟି ଆମର ଛୁଆ ତା ସହିତ ଜଣେ କାମ କରୁଛନ୍ତି ଘରେ ରହୁଛନ୍ତି ସେ ଆମ ଲେଡିଜ ଜଣେ। ସେ ଜଣେ ଏମିତି କହିକି ଆମର ଟୋଟାଲ ତ ଏତିକି ଜଣ ଆଉ।
ହୁଁ ହୁଁ।
ସେ ଆଜି ଆମର ଗୋଟେ ଭୋଜି ଥିଲା ଯେ ଆମର ସେମାନେ ସବୁ ଯାଇଛନ୍ତି ଭୁବନେଶ୍ଵର ଗୋଟେ ଭୋଜି ଥିଲା ମୋ ବଡ ପୁଅ ଆଉ ମୋ ହଜବ୍ୟାଣ୍ଡ ତାଙ୍କ ଭାଇ ତାଙ୍କ ବାପା ଏନ୍ ଯାଇଛନ୍। ଏପଟେ ଅନୁଗୁଳ ଅନୁଗୁଳ ଗୋଟେ ଭୋଜିଥିଲା। ଏଇ ମୋ ଦେ ବଡ଼ ଦେଢ଼ଶୁର ମୋ ଶ୍ୱଶୁର ମୋ ସାନ ପୁଅ ମୋ ଶାଶୁ ସବୁ ଯାଇଛନ୍ତି। ଆଉ ଆମେ ଥିଲା ଗୋଟେ ଭୋଜି ଏଇ ଗାଁ ରେ ତ ଆମେ ତିନିଜା ଆଉ ମୋର ବଡ ପୁତୁରା ଥିଲେ ସିଏ ଆମେ ଯାଇଥିଲୁ ଆଉ।
ଖାଲି ଭୋଜି ଖାଉଛ ଆଉ।
ହେ ହେ ହଁ ଆଜି ମାନେ ଏମିତି ଗୋଟେ ଦିନଟେ ଯୋଉଟା କି ଆମର ବାନ୍ତି ହେଇଗଲା ପୁରା ମାନେ ଅଲଗା ଅଲଗା ହେଇକି ଗୋଟେ ଦିନରେ ତିନିଟି ଭୋଜି ମାନେ ତିନିଟି କାମ ପଡିଗଲା ଯୋଉଟା କି ଯିବାକୁ ବାଧ୍ୟ ସବୁଠିକି କୋଉଠିକି ମାନେ ସ୍କିପ୍ କରିପାରିବନି ତମେ ଏଇ ଗାଁରେ ବି ଯିଏ ସେ ନିଜ ଲୋକ ମାନେ ଯେମିତି ଶ ସୂର୍ଯ୍ୟ ବନ୍ଧୁବାନ୍ଧବ ସବୁଠିକେ ଯିବା ଆସିବା ହେଇଥାଏ ଆମର ସେମତି ସେଇ ଟାଇପ୍ ର ଯୋଉଠିକି ସିଏ ବି ତାଙ୍କର ବି ବର୍ଷା ହଉଥାଏ କିନ୍ତୁ ତଥାପି ଯାଇଥିଲୁ
କଣ କଣ ହେଇଥିଲା ଭୋଜିରେ? ଭୋଜିରେ କଣ କଣ ଖାଇଥିଲେ?
ଭୋଜି ରେ ତାଙ୍କର ବହୁତ କରିଥିଲେ ତାଙ୍କର ଆକ୍ଚୁଆଲି ତାଙ୍କ ଶାଶୁ ମରି ଥିଲେ ବୋଲି ଏଗାର ଥିଲା ଯେ କିନ୍ତୁ ଭୋଜି କରିଥିଲେ ଏମତି ବାହାଘର ଭଳିଆ ଚିଙ୍ଗୁଡି ଷ୍ଟିକ୍ ପନିର ଟିକା ସେ ଯୋଉ ମିଠା ସରବତ ମାନେ ଭଲ ଭୋଜି ସୁଇଟ୍ କର୍ନ ମାନେ ଭେରାଇଟି ବହୁତ କରିଥିଲେ ଖାଇବାରେ ସେ କରିଥିଲେ ଦି ପ୍ରକାର ରାଇସ ଆଉ ତା ସହିତ ରୁଟି ପନିର ପୋଟଳ ସେ ମିକ୍ସ ଭେଜ ଖଟା ଡାଲି ମାନେ କରିଥିଲେ ଭଲ ଆଇଟମ ଭଲ ଥିଲା ସବୁ ବେଶୀ ଚିଙ୍ଗୁଡି ଷ୍ଟିକ୍ ଖାଇଦେଲେ ମତେ ଟିକେ ଭଲ ଲାଗେ ଚିଙ୍ଗୁଡି ଷ୍ଟିକ୍ ଟା ମୋର ଜଣେ ଦେଢଶୁର ହେବେ ସେ ପାଖକୁ ଆସିକି ଦେଇଦେଲେ ତ ଖାଇଦେଲି
ହଁ ହଁ ହଁ।
ହଉ ହଉ ରଖୁଛି।
ହଁ ହଁ ଧନ୍ୟବାଦ କଥା ଲାଗି ବୋହୁତ ଭଲ ଲାଗିଲା ଆପଣଙ୍କ ସହିତ।
ହୁଁ ହୁଁ।